ବର୍ଷା ଯଉ ହଉଚି ସେଇଥିପାଇଁ ବୋଧେ ନେଟୱାର୍କ ପ୍ରୋବ୍ଲେମ୍ ହଉଚି।
ହେଇଥିବ ସେଇଥିପାଇଁ ହଉଛି।
ଟିକେ ବର୍ଷା ହେଲା ମାନେ ତ ନେଟୱାର୍କ ଚାଲିଲା ଆଉ।
ହଁ। ହଁ କଣ ବସିଥିଲ ନା କଣ କରୁଥିଲ?
ହଁ ବସିଥିଲୁ। ବାହାରୁଥିଲି ମାର୍କେଟ ଯିବା ପାଇଁ ସେତେବେଳକୁ ହିଁ ବର୍ଷା ହେଲା ମାନେ ପୁରା ରେଡି ହେଇକିରି ଥିଲୁ ବର୍ଷା ଷ୍ଟାର୍ଟ ହେଇଗଲା। ଆଉ ଏଇଠି ବର୍ଷା ଷ୍ଟାର୍ଟ ହବ ମାନେ ମୁଁ ଜାଣିଛି ଯାହା ହେଲେ ବି ହବ।
ହୁଁ ହୁଁ।
ଦିନ ଯାକ ଏତେ ଖରା ଯେ ଘରୁ ବାହାରି ହଉନି। କାହିଁକି ନା ଏଇଟା ସଣ୍ଡେ ହେଲା ଆଉ ଆର ସଣ୍ଡେ ତ ରଜ ମଝିରେ ଆଉ ଛୁଟି ନାହିଁ ଯାହାକି କିଣିବ ଆଜି ଆଜି ବର୍ଷା ହେଇକିରି ଦିନିଟା ପୁରା ଗଲା।
ରଜ ପାଇଁ କିଣାକୁଣି କରିବାକୁ ଯାଇଥାନ୍ତ ନା?
ହଁ।
ବର୍ଷା ପାଣି ବଞ୍ଚେଇଦେଲା।
ହୁଁ।
ଏହେଁ।
ବର୍ଷା ସବୁ ସାରିଦେଲା ସକାଳେ ଯୋଉ ଖରା।
ହୁଁ ସକାଳେ ବହୁତଜୋରେ ଖରା ହଉଛି।
ଖରାକୁ ଛୁଆ। ମୁଁ ଧରିକରି ବାହାରି ଏକୁଟିଆ ଥିବ ଯେତେବେଳେ ଇଚ୍ଛା ସେତେବେଳେ ମାନେ ବାହାରିକିରି ଯିବ ଭାରି। ଆଉ ଛୁଆକୁ ଧରିକରି ବାହାରିକିରି ତାକୁ ତା କାମ କରିକି ବାହାରିଲା ବେଳକୁ ଘରୁ ବାହାରି ହବନି।
ଏଇଟା ଅସୁବିଧା ହଉଥିବା ଆଉ।
ତାକୁ ଗାଧ ଖୁଆ ତା କାମ କର ତା ଏ କାମ ସରିଲେ ଯାଇକି ତମେ ଯିବ। ମୁଁ ତାକୁ ସବୁବେଳେ ଖରାବେଳେ ଶୁଏଇ ଦେଇକିରି ଯାଏ ଭାରି। ଆଜି ତଥାପି ଖରା ବେଳେ ହଇରାଣ କଲା ଶୋଇଲାନି ଶୋଇଲାନି ସେ ଯେତେବେଳେ ଶୋଇଲା ଦିଟା ତିନିଟା ହେତେବେଳକୁ ଆଉ ଯିବା ପାଇଁ ଇଚ୍ଛା ହବ। ତାକୁ ଖରାରେ?
ହୁଁ ଏ କାହା ସହିତ କାହା ସହିତ ପାଖରେ ଛାଡିଦିଅ।
ଏଇଠି ମୋ ଶାଶୁ ଅଛନ୍ତି ନା ମୁଁ ହଜବେଣ୍ଡ ଆଉ ଶାଶୁ ତିନି ଜଣ ଯାକ ରହୁଛୁ।
ଅହ।
ଆଉ କେହି ନାହାନ୍ତି ଆମର ଏତିକି।
ଓହୋ ଫ୍ୟାମିଲି ଏତିକି ଛୋଟ ଫ୍ୟାମିଲି ଆଉ।
ହୁଁ ହୁଁ।
ଭଲ।
ଇଏ ଛୋଟ ଥିଲେ ଶଶୁର ଯାଇଛନ୍ତି ଆଉ ଇଏ ଗୋଟେ ଭାଇ ଭଉଣୀ ଆମ ମାନେ ଇଏ ଏକୁଟିଆ ଆଉ କେହି ଭାଇ ଭଉଣୀ ବି ନାହାନ୍ତି।
ହୁଁ ହୁଁ ଆଉ ଗାଁକୁ ଆସିବନି ରଜକୁ।
ସେମିତି ଠିକ୍ ନାହିଁ ଯିବାର ଅଛି ବାକି ଠିକ୍ ନାହିଁ ଆଉ।
ହୁଁ ନାଇଁ ତମ ତମ ପଟେ ତ ଭଲ ରଜ ହୁଏ।
ଆମ ଶାଶୁ ଘର ପଟେ ରଜ ମହୋତ୍ସବ ହଉଛି।
ହୁଁ ହୁଁ ଆମ ଶାଶୁଘର ପଟେ ହୁଏ ଭଲ ଆମେ କେତେଥର ଯାଇଛୁ।
ହୁଁ ହୁଁ। ଯଦି ଯିବି ସେଇଠିକି ଯିବି ତାର ଅଛି ଖରା ଦେଖିକିରି ଆଉ ମୋ ପୁଅ ଯଦି ମତେ ସାଥସ୍ ଦେଲା କାହିଁନା ସେ ଖରାକୁ ଯିବ ମାନେ ତାର କେମିତି ଗୋଟେ ରାସେସ କାସେସ ଟାଇପ ଦେହ ସାରା ହେଇଯାଉଛି।
ହଁ ହଁ।
ସେଇଥିପାଇଁ ତାକୁ ଟିକେ ଖରାରେ ବାହାର କରିବା ପାଇଁ ଇଏ ଆଉ।
ହଁ ହଁ।
ତମର ରଜର ସବୁ କିଣାକୁଣି ସରଲାଣି?
ଆମର କଣ କିଣିବୁ ଆମର ତ ଅ ଅ ଆଁ ଆଁ ଅଣସୁଧିଆ ହେଇଯାଇଛି ଆଉ।
ହଁ ହଁ।
ଅଣସୁଧିଆ ହେଇଯାଇଚି ତ ହେଇଥିପାଇଁ। ଯାଇବାକୁ ମାନେ ଯିବିନି ତ ଗାଁ କୁ ଯାଇଥାନ୍ତି ଯେ ଯେହେତୁ ଯିବିନି କିଛି ବି ହବନି ଆମର।
ହଁ ମୂର୍ତ୍ତିକିଆରେ ତ କିଛି କରିବନି ଆଉ। ଆଉ ତମର ପୁଅ ଝିଅ?
ନାଇଁ ହେଇନି।
ବାହାଘର କେତେ ବର୍ଷ କି?
ଅଢ଼େଇ ବର୍ଷ।
ଅଁ ହଁ। ହଁ ଆଉ
ହୁଁ ପୁଅକୁ କେତେ ବର୍ଷ?
ତିନି ହବ।
ଓହୋ ବାହାଘର କେତେ ବର୍ଷ ହେଲାଣି?
ପାଞ୍ଚ ବର୍ଷ।
ଅହ।
ପଞ୍ଚେ ପୁରିକିି ଛଅ ଚାଲିଲାଣି ହିଁ।
ହଁ। ଆଉ ଉ ଉ ମ୍ ସେପଟେ ପାଖାପାଖି କଣ ଗଛ ଫଛ ଅଛି?
ହଁ ଏଇଟା ତ ମାର୍କେଟ ଟା ମାର୍କେଟ ରୁ ଜଷ୍ଟ ଟିକେ ଭିତରକୁ ରହୁଚୁ। ସେଇ ଇ ଇ ଇ ଇ ଗଛ ବଲେ ସେମତି ଏଇ ଦେଖିଥିଲି ବହୁତ ଦିନୁ ଷ୍ଟା ସ୍କଟକ ଫଟେ ପୁରା ଉଁ ଉଁ ଉଁ ଭସେଇ ଦେଇଚି ସବୁ ହୁଁ।
ହଁ ହଁ।
ସେପଟେ ସବୁ ଗଛ ଫଛ ପୁରା ଭାଙ୍ଗିକିରି ପଡିଛି ଏପଟେ ବି ଆମର କିଛିଟା ଭାଙ୍ଗିଚି।
ହୁଁ। ଆମର ଏମତି ଗଛ ଫଛ କିଛି ଭାଙ୍ଗୁନି କିନ୍ତୁ ପବନ ହଉଚି ବେଳେ ବେଳେ ଏ ଏ ଥରେ ଅଧେ କେମତି ଭାଙ୍ଗିଯାଏ ନହେଲେ ଏବେ ତ କିଛି ହେଇନି।
ଉଁହୁଁ ଏବେ କାଳବୈଶାଖୀ ଟା ହଉଚି ନା।
ହଁ।
ସେଇଥପାଇଁ ଅଧିକ ଜୋରେ ପବନ ହଉଚି ଏମତି ଲଘୁଚାପ ଫଘୁଚାପ ହେଲେ ତ ଖାଲି ବର୍ଷା କିଛି ପବନ ଫବନ ହବନି କିଛି ଗ ଗଛ ଫଛ ଭାଙ୍ଗିବନି।
ହୁଁ।
ଏଁ ରାତି ରୋଷେଇ ଷ୍ଟାର୍ଟ କଲଣି?
ନା ମ। ଲାଇନ୍ କରେଣ୍ଟ ପଳେଇଚି ଆଉ କିଛି କରିନୁ ବି।
ହଁ ହଁ ନନ୍ ଭେଜ ଖାଅନା ନାହିଁ?
ହୁଁ ଖାଏ। ତମେ ଖାଅ
ହଁ।
କଣ ଭଲ ଲାଗେ?
ମତେ ଚିକେନ୍
ହୁଁ ହୁଁ।
ସବୁଠୁ ବେଶୀ ଚିକେନ ଏମିତି ଆଇଁଷରେ ଯାହା ଦେବ ସେଇୟଆ ଖାଇଦେବି କିନ୍ତୁ ସବୁଠୁ ବେଶୀ ଚିକେନ ଭଲ ଲାଗେ ଆଉ।
ହୁଁ। ହଁ। ଆଉ ସାଧା କଣ ଭଲ ଲାଗ?
ସାଧାରେ ଛତୁ।
ହୁଁ ହଁ।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
ଆଉ ରୋଷେଇ କେତେବେଳେ ସାରଛ କିୁ କେତେବେଳେ କଣ କରୁଛ କୋଉ ଦାନ ଏ ଦିନରେ
ନା ଦିନର ଟାଇମ ହଉନି। ରୋଷେଇ ସେଇ ଏଇ ସଣ୍ଡେ ହେଲେ ମୁଁ ଟିକେ ବାହାରକୁ ପଳେଇ ଆସି ିଲ ବଳକୁ ସେ ସାତଟା ଆଠଟା ହେଇଯାଏ ରୋଷେଇ ଷ୍ଟାର୍ଟ କରୁ କରୁ ନହେଲେ ମୁଁ ଜଲ୍ଦି ଟିକେ। କରିଦିଏ ଯୋଉ ଘରା ଗରମ ହଉଛି। ରୋଷେଇ ଘରେ ରୁଟି ଦଶଟା ରୁଟି ବି କଲା ବବେଳକୁ ାଳରେ ପୁରା ଗାଧେଇ ପଡିବ ମଣିଷ।
ହ ପରା। ଦଶଟା କଣ ରହୁଛି ଦି ମିନିଟ୍ ବି ରସେଇାରେ ପଶି ହଉନି।
ଆ ସେବା।
ବହୁତ ଜୋରରେ ଝାଳ ବୋହୁଛି।
ତ ଯେତେ ଜଲ୍ଦି ରୋଷେଇ ଠୋଷ ସାରି ଦେଇେଇକରି ବସି ପଡିବ ସେଣିକ ଖାଇଲା ବେଳକୁ ଗରମ। କରିକିରି ଖାଇବ ଦଶଟାରେ ଖାଅ ସାଢେ ଦଶଟାରେ ଖାଅ କିନ୍ତୁ ରୋଷେଇ ଜଲଦି। ସେଇ ସାଢେ ନଅଟା ପୁଅକୁ ଖୁଇ ଦଉଛି ନଅଟା ବେଳକୁ ତା ଉପରେ ଡିପେଣ୍ଡ କରେ ସେ ଯ। ସେ ଯଦି ଘଣ୍ଟାେ ନବ ଦଶଟା ଯଦି ଅଧଘଣ୍ଟା ନେବ ସାଢେ ନଅଟା ସିଏ ଖାଇସାରିଲା ପରେମେ ଖାଇଦଉଛୁ ଆଉ।
ହୁଁ ସାଙ୍ଗ ହେଇ ଖାଇି ଦଉଛ ତିନି ଜଣ ଆଉ।
ହଁ ନାଇଁ ପୁଅ ଆଉ ଶାଶୁଙ୍କୁ ଆଗେ ଦେଇ ଦଉଛି ତା ୟାଙ୍କର ମୋର ଖାଉଥିବ ଆଉ।
ହୁଁ।
ଆଉ ତମ ପାଖାପାଖି କଣ ମନ୍ଦିର ଅଛି?
ମନ୍ଦିର ଏଠି କାହିଁ ନାହିଁ ତ। ନାହିଁ କିଛି ପାଖାପାଖି ଏତେ ମନ୍ଦିର। ଏ ଅଛି କେମତି ବୁଲିବାକୁ ଏମିତି କିଛି ନହିଁ ଏମିତି ଯିବ। ଯିବ ଯଦି ମନ୍ଦିର ଅଛି ଆଉ ବୁଲାବୁଲି କରିବାକୁ ସେମିତି କିଛି।
ମାର୍କେଟ ଫାର୍କେଟ ଗଲେ କେମିତି ଯାଅ?
ମାର୍କେଟ ସେ ଆସିଲେ ହିଁ ଆମେ ଯାଉ ମୁଁ ନହେଲେ ଏମତି। କାହିଁି କୁଆଡେ ଯାଇପାରେ।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
ଏ ବାହାରେ ରହୁଛନ୍ତି ନା ହଁ ସେ ବାହାରେ ଯବ କରୁଛନ୍ତି।
ଯ ମାସ ଦି ମାସକୁ କି କେତେ ଦିନକୁ ଥରେ ଆସୁଥିବେ ପୁଣି।
ହଁ ଦି ମାସ ତିନି ମାସକୁ ଥରେ ଆସନ୍ତି ଆଉ। ସେମିତି କାମ ପଡିବ ଯଦି ଆସିବେ। ଆ ମାସକୁ ଯଦି କାମ ପଡିଲା ମାସେ ଦେଢ ମାସରେ ଆସିବେ। ଯଦି ନ ପଡିଲା ଦତି ତିନି ମାସ ସାଢେ ତିନି ମାସ ଏମିତି
ହୁଁ-ହୁଁ ଘରେ ଖାଲି ଶାଶୁ ଶ୍ୱଶୁର?
ହଁ।
ତମେ ଏକା ନା ଜା ଫା କିଏ ଅଛନ୍ତି?
ନା ଏକା। ହଁ
ଓହୋ, ଏକା ତ ଚଳିବ ଆଉ ହୁଁ।
ଆଉ ବୁଲାବୁଲି କରିବାକୁ ଯାଉଚ କୁଆଡେ ନା ସେଇଠି ଖାଲି ସେ ମାର୍କେଟ ଫାର୍କେଟ ଯାଉଚ?
ହଁ ସେଇଠି ମାର୍କେଟ୍ ଯାଉଚୁ, ଏଇ ପାଖେରେ ମଲ୍ ଫଲ୍ ଅଛି ନା ସେଇଠିକି ଯାଉ।
ହୁଁ।
ଆଉ ମନ୍ଦିର
ହୁଁ-ହୁଁ।
ଶନିବାରକୁ ଶନିବାର ଶନି ମନ୍ଦିର ହନୁମାନ୍ ମନ୍ଦିର ପାଖେରେ ଆମର ଅଛି।
ଅହ, କିଏ-କିଏ ଯାଅ ତମ ଶାଶୁ?
ନାଇଁ ସିଏ ତ ବାହାରକୁ ଯାଆନ୍ତିନି, ଆମେ ଖାଲି ଇଏ, ମୁଁ, ପୁଅ ପୁଅଟାକୁ ମଝିରେ-ମଝିରେ ନିଏ, ସେ ପୁଣି ପାର୍କ ଫାର୍କ ଟିକେ ନ ଗଲେ ତା ମୁଣ୍ଡ ଖରାପ୍ ହେଇଯିବ।
ହୁଁ ଘର ଭିତେରେ ଆଉ କେତେ ପଶିକି ରହିବ?
ହୁଁ-ହୁଁ-ହୁଁ। ଆଉ ଏଠି ତ ମାନେ ଆମ ଗାଁ ଫାଆଁ ରେ କଣ କିଏ ଆସିବ ଘରକୁ ଟିକେ କଥାବାର୍ତ୍ତା ହେଇଯିବ କି କଣ। ଆଉ ଏଠି ଜେଝା ଘରେ ଜେଝେ, ସେମାନେ ଆପାର୍ଟମେଣ୍ଟରୁୁ ବାହାରକୁ ବାହାରୁ ନାହାନ୍ତି।
କେ ବାହାରିବ କାହା ଘରକୁ ସେମିତି କା ଭଁ ଲୋକ କି ଚିହ୍ନା ଜଣା ଯଦି ହେଇଥିବେ କେତେବେଳେ କେମିତି ଯାଉଥିବେ। ଆଉ ସବୁବେଳେ କିଏ ଯିବ, ଆମର ଏମିତି କଣ ସହି ପଡିଶାରେ ହଁ ସେ ଆସିଲା କି ଆସିଲା କଥା ହେଇ ପଡିବେ କି ଗପିଦେବେ।
ହୁଁ।
ଆଉ ସେଠି ବାହାରେ ତ ଏଇଭଳିଆ ଆଉ ଏକୁଟିଆ
ଖାଲି ଫୋନ ଦେଖ, ନହେଲେ ଯଦି ଯିବ ମାର୍କେଟ୍ ଚାଲ।
ହୁଁ। ଫୋନ୍ ଦେଖିକି ଘରେ ବସିବ ଆମେ ତ ଆମେ ତ ଏଠି ମୁଳୁରୁ ମାର୍କେଟ୍ ବି ଯାଇ ହବନି।
ଖାଲି ଫୋନ୍ ଦେଖି ଘରେ ବସ।
ହୁଁ-ହୁଁ-ହୁଁ ଆଉ ଫୋନ୍ ଟାକୁ ବେଶୀ ଟାଇମ୍ ଦେଖିଲେ ବି ଭଲ୍ ଲାଗିବ କି, ଉଁହୁଁ।
ସେ ବିରକ୍ତ ଲାଗେ, ମୋତେ ବିରକ୍ତ ଲାଗେ ଭାରି ବିରକ୍ତ ଲାଗେ।
ଟିଭି ଆଉ ଫୋନ୍, କେତେ ଟିଭି ଫୋନ୍
ଟିଭି ତ ମୁଁ ଦେଖେନି ଟୋଟାଲି, କିନ୍ତୁ ଫୋନ୍ ଟା ଯଦି ଚଲେଇବି କେତେ ଦେଖିବ ବିରକ୍ତ ଲାଗେ ଖାଲି, ହଁ କାହାକୁ ଯଦି ଫୋନ୍-ଫୋନ୍ କରିଦେବି ସାଙ୍ଗସାଥି।
ଯାହା କଥା ହବ ସେଇାଆ ହଁ।
ଆଉ ନହେଲେ ଏ ଫୋନ୍ ଦେଖିବାକୁ ବି ବିରକ୍ତ ଲାଗେ ଘରେ।
ଆଜି ଆଇଁଷ ବାରରେ ଆଇଁଷ ଫାଇଁସ କରିଥିଲ ନା ନାଇଁ?
ଆମର ପୁରା ଅଣଷୁଧିଆ ହେଇଛି ଆଇଁଷ ହବନି।
ଓହୋ, ମାନେ ଏବେ ଚାଲିଛି ପୁରା ଅଣସୁଧିଆ ଶାଶୁଘର ପଟୁ?
ପୂର୍ବୁରୁ ଆ ପୂର୍ବୁରୁ ଗୋଟା ମୋ ଖୁତାଶୁରଙ୍କ ଇଏ ହେଇଥିଲା ତ ତାଙ୍କୁ ଅଣସୁଧିଆ ହେଇଚି। ତ ହବନି। ଆମର ଏମିତିରେ କିଛି ପର୍ବପର୍ବାଣି ହବନି। ପୁଣି ସେ ଆମ କୁଟୁମ୍ବ ଗୋଟେ ଜଣଙ୍କର ଇଏ ହେଇଛି ତ। ସେଇଥିପାଇଁ ଚାଲିଚି। ଆଜିକି ଆଠ ଦିନ ହେଲାଣି।
ଓହୋ।
ହଁ। ହଉ ହଉ ରଖୁଛି ଆଉ। ହାଲୋ। ହଁ। ଛୋ